ହ୍ୟାଲୋ।
କୁହନ୍ତୁ ଆଜ୍ଞା କେମିତି ଅଛନ୍ତି?
ନମସ୍କାର୍। ଆପଣଙ୍କୁ ମୋ କଥା ଠିକ୍ ଶୁଭୁଚି ଠିକ୍ ସେ?
ହଁ ଶୁଭୁଛି କୁହନ୍ତୁ। ଆପଣ କଣ କରୁଛନ୍ତି? ଆ କୁହନ୍ତୁ।
ହ୍ୟାଲୋ ଆପଣଙ୍କୁ ମୋ କ
ଆଉ ହଁ ଭଲ ଅଛନ୍ତି ତ ଆପଣଙ୍କ ଶରୀର ସୁଶ୍ ଅଛି ଆଜି ପାଗ କେମିତି ଲାଗୁଛି ଆପଣଙ୍କୁ ବହୁତ ହି ଭଲ ପାଗ ଦେଇଛି। ଆଜି କିଛି ବୁଲିବା ପାଇଁ ଇଚ୍ଛା ହଉଛି ମତ୍ ମତେ ବୁଲିବାକୁ ବୋହୁତ ହିଁ ଇଚ୍ଛା ହଉଛି ଆ ମୁଁ ଯିବାକୁ ଚାହୁଁଛି ଗୋଟେ ବେଳାଭୂମି ବେଳାଭୂମି ଯିବି ନହେଲେ ଯିବି ଯାଇ ଯାଇ କୁଆଡେ ଯାଇପାରିବି ମୁଁ ସଂଗ୍ରହାଳୟ ଗୋଟେ ଯିବି କଳାଭୂମି ସଂଗ୍ରହାଳୟ ହଁ। ହା ହା ହା।
ବର୍ଷା ର ପରିମାଣ ଟିକେ କମ୍ ଅଛି ତେଣୁ ଆପଣ ଯାଇପାରିବେ ବୁଲିବାକୁ କିଛି ଅସୁବିଧା ନାହିଁ।
ହଁ ତ ଆମେ ମିତ୍ର ମାନଙ୍କ ସହ ବହୁତି ଭଲ ଭଲ ଯେଗା ବୁଲିବାକୁ ଯାଉ ପରିଦର୍ଶନ କରୁ ଆଉ ବୋହୁତ ଭଲ ଲାଗେ ଆମକୁ। ବୁଲିବାକୁ ଆପଣ ଜାଣିଛନ୍ତି ଆମେ କେତେକ ମିତ୍ର ଦଶମ ରୁ ମିତ୍ର।
ଆପଣ ଯିବେ ବୋଧେ ଆଜି ବୁଲିବାକୁ।
କକ୍ଷା ଦଶମ ର ହଁ ଟିକେ ଶୁଣନ୍ତୁ ଆପଣ। ଆ ତ ସେଇ ମିତ୍ର ମାନେ ଏ ଆ ଆମର ବଣଭୋଜି ଆୟୋଜନ କରିଥିଲେ ବଣଭୋଜିରେ ମୁଁ ମୁଖ୍ୟ ଭୂମିକା ଗ୍ରହଣ କରି ଆମର ଥିବା ତେଜରାତି ଦୋକାନରୁ ଆ ନା ଆଜି ନାହିଁ। ମୁଁ ଆପଣଙ୍କୁ କହୁଚି ଆପଣ କଣ ୟାଡୁ ସିଆଡୁ କହୁଛନ୍ତି ମତେ। ଆର୍ଥୀ ଲାଗିବି ବର କୋଡିଏରେ ଥିଲା ତ ମୁଁ ସେଥିରେ କଣ କରଥିଲି ଆମ ତେଜରାତି ଦୋକାନରୁ ବୋହୁତ ଭଲ ଭଲ ସଉଦା ଆଉ ବୋ କମ୍ ପଇସା ରେ ଆଉ ସବୁ ଜିନିଷ ମ୍ୟାନେଜ କରୁଥିଲି ମୁଁ। ଆ ପରିଚାଳନା ମୁଁ କରିଥିଲି ଆଉ ବୋହୁତି ଭଲ ପରିଚାଳନା ଥିଲା ମୁଁ ହିସାବ କିତାବ କରିକି ଆ ଦଶ କୋଡିଏ ଟା ଲୋକଙ୍କୁ ବଚେଇଥିଲି ମଝିରେ ଆ ମଧୁଆଙ୍କୁ ପଚାରିଇଥିଲି କେତେ କଣ ଚାଉଳ ଦରକାର ଆଉ କେତେ କଣ ଆ ଇ ଇ ଡାଲି ଆଉ ଇଏ ଦରକାର ତ ସେମାନେ ସବୁ ଠିକ ପରିମାଣ କହିଦେ ତ ମୁଁ ଲେଖିଲି ସେଇ ଅନୁସାରେ ନେଲି ଆ ଆମର କିନ୍ତୁ ପିଲାମାନେ ଅସନ୍ତୁଷ୍ଟ ହେଲେ କହିଲେ ଆଶୁତୋଷ ଆମର ଆଶୀର୍ବାଦ ଆମର। ଆ ଆଜ୍ଞା ତ ଖାଇଦେଇଛନ୍ତି ଟିକେ ପଇସା ଖାଇ ଦେଇଛନ୍ତି ଆଉ ଭଲ ଖାଦ୍ୟ ମାନେ ତେଜରାତି ଜିନ୍ ଜିନିଷ ଆଣିଥାନ୍ତି। ଆପଣ ଓହୋ କେତେବେଳେ କହୁଛନ୍ତି ମୋ କଥା ସରିଲା ପରେ କହିବେ ନା ଟିକେ ଆପଣଙ୍କ ଡିଲେ ହଉଚି ବୋଧେ ଭଏସ୍ ଡିଲେ ହଉଚି ଆ
କହିଲେ ଆଶୀର୍ବାଦ ଭାଇ।
ଅ ତ କହିଲି ନା ମୁଁ ପଇସା ଖାଇ କି କଥା କହୁଛନ୍ତି ଆପଣ ମୁଁ କାହିଁ ପଇସା ଖାଇବି। ତୁମ୍ ଅ ତାଙ୍କୁ ଅଁ ଆ ପ୍ରମାଣ ଦବା ପାଇଁ ମୁଁ ଆହୁରି ଏକ୍ସଟା ଚାଉଳ ମଧ୍ୟ ଆଣିଲି। ଆ ଆପଣ କିଏ ହଇରାଣ ହେଇ ହଁ ତ ମୁଁ ଏକ୍ସଟ୍ରା ଚାଉଳ ଆଣିଥିବି। ଯେତେବେଳେ ଆ ସୁଭୁନି ଆପଣଙ୍କୁ ହାଲୋ
ଆଜ୍ଞା କୁହନ୍ତୁ ଆପଣ ଆପଣ ସ୍ଥଗିତ
ଆଉ ଆପ ଆପଣଙ୍କୁ ଶୁଭୁନି।
ନାଇଁ ଆମକୁ ଶୁଭୁଛେ ଶୁଭୁଛି
ନା ଆପଣଙ୍କର ଯୋଉ ଟାୱାର ଟା ଅଛି କୋଉଠି ଅଛି ଆକ୍ଚୁଆଲି ଆପଣଙ୍କ ଟାୱାର ଟା ଟିକେ ଭଲ କରନ୍ତୁ ଆପଣ ନେଟୱାର୍କ
ନା ଆପଣ ଭଏଜ୍ ଟୁଙ୍ଗ ଟାଙ୍ଗ ଟୁଙ୍ଗ ଟାଙ୍ଗ ହଉଚି। ଟୁଙ୍ଗ ଟାଙ୍ଗ ଟୁଙ୍ଗ ଟାଙ୍ଗ ଟୁଙ୍ଗ ଟାଙ୍ଗ ଏମିତି ହଉଚି ଭଏଜ ବୋହୁତ କଟ ହଉଚି।
କିଛି ଗୋଟେ ଭୁଲ୍ ଭାଲ୍ ହେଇଚେ। ନାଇଁ ଆଜ୍ଞା ଆମକୁ ଆଜ୍ଞା ଆପଣଙ୍କ କଥା ବହୁତ୍ ସ୍ପଷ୍ଟ ଭାବରେ ଶୁଭା ଯାଉଚି। ଆପଣଙ୍କୁ ବୋଧେ ଶୁଭା ଯାଉନି। ହଁ ଠିକ୍ ଅଛି ଆପଣ ଟିକେ କହିଦେବେ। ଆଉ ମତ୍ ଆଜ୍ଞା କୋଉଠଦେବେ?
ଆ ତ ମୁଁ ଆ ଚାଉଳ ଆଣ
ଆପଣ କୋଉଠି ରହିଯାଇଛି ଆପଣଙ୍କର ଆଶୀର୍ବାଦ ହେଇ ପଇସା ଖାଇଯାଇଥିଲା ଆପଣଙ୍କର କଣ କହୁଥିଲେ
ହଁ। ତ ମୁଁ ଆ ଯୋଉ ମାନେ ପଇସା ସବୁ ମୁଁ ପଇସା ଦେଲି ମଧ୍ୟ ତାଙ୍କୁ କହିବାକୁ ଗଲେ ମାନେ ତା ତାଙ୍କ ପଇସା ବାଦ୍ ଦେଇ ବି ମୋର ଲସ୍ ହେଇଚି। ମୋ ହାତରୁ ଯାଇଚି ତ ସେ କଣ କଲେ ତାଙ୍କର ଟିକେ ଆ ପଛ ଦୋଷ ଥାଏ ବୋଧେ ଅ ହଁ ତ ପଛ୍
ଆଜ୍ଞା ମୁଁ କଣ ଶୁଣିବାକୁ ପାଇଥିଲି ଆପଣଙ୍କର ଲସ୍ ହୋଇନଥିଲା ବୋଲି?
ଆ ଆପଣ ଲସ୍ ରେ ଲାଭ ଆପଣ କେମିତି ଜାଣିବେ ଆପଣ ଜାଣି କରିବେନି ଛାଡ଼ନ୍ତୁ ଆପଣ କେମିତି କରିବେ ତ ଆପ୍ ଆପଣ ଯେ କାହାଠୁ ଶୁଣିଥିଲେ ଏଇ କଥା? ସାଗର ଭାଇ କହିଥିବେ।
ଆଜ୍ଞା ଆମ୍ କେତେଟା ମିତ୍ରଙ୍କ ଠାରୁ ଆଜ୍ଞା ଶୁଣିଥିଲୁ।
ହଉ। ନା ଆପଣ ନିଶାରେ ଅଛନ୍ତି ବୋଧେ ନା ଆପଣ ନେଟୱାର୍କ ଆପଣଙ୍କ ନେଟୱାର୍କଟା ନିଶାରେ ଅଛି ବୋଧେ।
ନାଇଁ ଆଜ୍ଞା ଆପଣ କୁହନ୍ତୁ ମତେ ଆଜ୍ଞା ଆପଣଙ୍କ କଥା ବହୁତ ସ୍ପଷ୍ଟ ଭାବରେ ଶୁଭାଯାଉଚି।
କିନ୍ତୁ ମତେ ଶୁଭୁନି ନା ମୁଁ କେମିତି କହିବି କାହାକୁ ଆଉ? ଗୋଟ୍ ନିର୍ଜୀବ ପ୍ରାଣୀଙ୍କ ସହ କେମିତି କଥା ହେଇପାରିବି ଆ ହଁ। ମୁଁ ଅ ଦେ ଦେଇଥିଲି ବହୁତ ଭଲ ପରିମାଣରେ ଚାଉଳ ଦେଲି ତ ସେ ଲାଷ୍ଟ କୁ କଣ ଗଲେ ଭାତ ଡାଲି ଆଉ ଯୋଉ ଚିକେନ ଆମର ଥିଲା ସେ ବହୁ ମାତ୍ ତ୍ରରେ ବଳିଲା ତାକୁ ସେ ଭାତ ଗୋଟେ ଆ ହାଣ୍ଡି ଆମର ବଳିଥିଲା ହାଣ୍ଡି ମାନେ ବୁଝୁଚୁ ଦି ହାଣ୍ଡି ପାଖାପାଖି ତ ନା ଆମର ଆ ଆପଣଙ୍କୁ କେମିତି ଦେଖିବ ଆମେ ଯୋଉ ଚିକେନ ଥିଲା ତାକୁ ଘରୁକୁ ବୋହିକି ନେଇଗଲେ। ଆ ଆମର କେତେ କାଙ୍ଗାଳ ପିଲାଗରା ଅଛନ୍ତି। ଆଉ ଯୋଉ ଭାତ ଥିଲା ତାକୁ ସେଇଠି ଫୋପାଡି ଦେଲେ ମାନେ ବହୁତ ଭାତ ନଷ୍ ଷ୍ଟ କରୁଛନ୍ତି ଆଉ ଡାଲି ଥିଲା ଡାଲି କୁ କୁଆଡେ ଫୋପାଡିଲେ କିଛି ଜଣା ନାହିଁ ନଦୀକି ବୁହାଇ ଥାନ୍ତେ। ହଁ ସେ କୁକୁର ଅ ବିଲେଇଙ୍କୁ ହିଁ ଦେଇ ଦେଇଚିନ୍ତି ଆଉ ହଁ ବୁଝିଲି ବୁଝିଲି ସେତିକି ଥାଉ ଆପଣଙ୍କୁ କୁକୁର ବିଲେଇ ପ୍ରତି ପ୍ରେମ ବୁଝିଲି। ତାପରେ ସେ ଡାଲି ଟାକୁ ନଦୀରେ ବୁହାଇଥିଲେ ତ ହୁଁ ହୁଁ ମୁଁ ଆଉ ଗୋଟେ ହଁ ଚିଲି କୋବି ଯୋଉ ଥିଲା ତାକୁ ମଧ୍ୟ କୁଆଡେ ନେଇଗଲେ ଆ ତ ଭାତ ଆଲିକୁ ଫୋପାଡି ଦେଇ ପଳେଇଲେ। ମୁଁ ଆଉ ସେଇଭଳିଆ ବ୍ୟକ୍ତିଙ୍କୁ ଆଉ ଭଲ ଭଲ କଥା। ହଁ ଭଲ ଭଲ କଥା ଟିଏ ମୋ ମନରେ ଆସୁଥିଲା। ତ ମୁଁ କିଛି କହିପାରୁନଥିଲି ତାଙ୍କୁ କେମିତି କହିବି ମୁଁ ତାଙ୍କୁ କହିଲି ଭାଇ ନେଇଚ ପାଟିରେ ଏ ଖାଇବା ସେ କହିଲେ ହଁ ନେଇ ଚି ତ ମୁଁ କହିଲି ହଉ ଘରକୁ ଯାଆନ୍ତୁ ଆଉ ଟିକେ ବିଶ୍ରାମ ନିଅନ୍ତୁ ହଁ ବିଶ୍ରାମ ନେଲେ ବି ତ ତାଙ୍କୁ କିଛି କହି ହବନି ମାନେ ସେ ତାଙ୍କର ମନ ଇଚ୍ଛାରେ ପଇସା ରେ ମନ ଇଚ୍ଛାରେ ଭାତ ଫୋପାଡିବ ମାନେ କହିବାକୁ ଗଲେ
ଭାତ ଫୋପାଡି ମନ ଇଛା ଘରୁକୁନେ
ହଁ ସିଏ ଦିଡା ରାଇଶି ଥିଲା ଆପଣଙ୍କ ଅ ଅ ଆପଣଙ୍କ ଅ
ଆପଣଙ୍କ ଜିରା ରାଇସି ଥିଲା ବହୁତ ଭଲ ଆପଣଙ୍କ ବ ଆପଣଙ୍କ ହୁଁ ଆପଣ ଅ ଥରାଶି ଆପଣଙ୍କର ବୋଧେ ବହୁତ କିଛି ଆଦାୟ କରାଯାଇଥିଲା।
ହଁ ତ ସେମାନେ କହିଲେ କି ଏଗୁରା କଣ କମ ଶସ୍ତା ରେ ଜିନିଷ ହେଇଥିବ। ତ ସେମାନଙ୍କୁ କିଛି ବି ମାନେ ଫରକ୍ ଫୋନ୍ ନଥିଲା ତ ସେ ଫୋପାଡ଼ି ଦେଇକି ପଳେଇଲେ ଆଉ
ହୁଁ ଏତେ ଆପଣଙ୍କ ଠୁ କେତେ ଅର୍ଥ ରାଶି ଆଦାୟ କରାଯାଇଥିଲା ଆଜ୍ଞା ଜଣକା ପିଛା?
ଆପଣ ସେଗୁୁରା ଜାଣି କଣ କରିବେ ଆପଣ ଜାଣିଛନ୍ତି? ଗରିବ ମାନଙ୍କ ଟିକେ ଥାଏ ମସ୍ତି ଥାଏ।
ନା ଆଜ୍ଞା ଆଜ୍ଞା ଜାଣିଛୁ ଆଜ୍ଞା ଆପଣ ମାନଙ୍କର ବହୁତ ହି ଅଧିକ ଥାଏ। ଆମ ମାନଙ୍କର ବି ଆଜ୍ଞା ବହୁତ ଅଧିକ ଥାଏ। ଆମେ ଯେତେବେଳେ ଏମିତି ସବୁ ଆୟୋଜନ କରିଥାଉ।
ହଁ ତ କିଛି ଏମିତି କାରଣ ନଥିଲା ସେ ଭାଇଙ୍କୁ ମୁଁ କହିଲି ଜଣେ ଭାଇ ଆଇଥିଲେ କି କହିଲି ଏତେ ମସଲା କ ହବ? ସେ କହିଲେ ନାଇଁ ସେ ଚିକେନ ରେ ପଡିବ ତ ଆମେ ଚିକେନ ରେ ଚି କେନ ଖୋଜୁଥିଲୁ ମସଲା ଅଧିକ୍ ଥିଲା ଆଜ୍ଞା।
ଓହୋ ତାହେଲେ ଆପଣ ସେଇଟା ବହୁତି ଦେହ ପାଇଁ ଆଜ୍ଞା ବହୁତି ଖରାପ ଆଜ୍ଞା। ଆଜ୍ଞା ଆମେ ଜାଣିଛୁ ସେ ରୋଷେୟା ଙ୍କୁ ଜାଣିଛୁ ବହୁତ ଭଲ ରୋଷେଇ କରନ୍ତି କିନ୍ତୁ ସେଦିନ କଣ କରିଥିଲେ ଆମେ ଆଜ୍ଞା ଜାଣିିନାହୁ।
ଆ ତେଲ ଆମର ବହୁତ ହିଁ ଭଲ ପରିମାଣରେ ସେ ଢାଳିଥିଲେ। ଆଉ ବହୁତ ହିଁ ମାନେ ତେଲିଆ ତେଲିଆ ଲାଗୁଥିଲା ହାତକୁ। ଆଉ ସେ ଝୋଳ ଟିକେ କରିଥିଲେ ହେଲେ ଭଲ ହେଇଥାନ୍ତେ କିନ୍ତୁ ମସଲା କେବଳ ମସଲା ଆଉ ତେଲ। ଚିକେନ ମାନେ ସ୍ଵାଦ ଥିଲା। କିନ୍ତୁ ଟିକେ କମ ମସଲା ତେଲ ହେଇଥିଲେ ବୋଧେ ସ୍ଵାଦ ଭଲ ଲାଗିଥାନ୍ତା। ସେ ହଁ ତ ମାନେ ସେ କିଛି ଅଧିକ ଟେଷ୍ଟ ପାଇଁ ଅ ଅଧିକ ମସଲା ତେଲ ପକେଇ ଦେଇପାରୁ ତ ଏତେ ବି ଭଲ ଲାଗିଲାନି। ତଥାପି ଆଉ ଯାହା ବିତି ଯାଇଛି ବିତି ଯାଇଛି।
ହଁ ସେଇଟା ଆଜ୍ଞା ବିତିଯାଇଛି କଥା ଆପଣ କହିଲେ କିଛି ହବନି ଆପଣ ନୂତନ ଭାବରେ ଯଦି ଭୋଜି କରିବାକୁ
ହଁ ନା ଆଉ ମୋର ଆଉ ଉଦ୍ୟମ ନାହିଁ ଆଜ୍ଞା। ମୁଁ ଉଦ୍ୟମ ଆଉ କରୁନାହିଁ ମୁଁ ହାର ମାନି ଯାଇଛି। ମୁଁ ଯଦି ହବ ମତେ ଯଦି ପଇସା ମାଗିବେ ମୁଁ ଦେଇଦେବି। କିନ୍ତୁ ମୁଁ ଆଉ ଏହି ବିକଳ୍ପ ନବାକୁ ଚାହୁଁନି। ନିଜେ କିଛି କରିବାକୁ ଏଇ ବିଷୟରେ ଚାହୁଁନି। ହଁ ମାନେ ଆ ଯୁ ଫୁପୁଡା ଫୁପୁଡ଼ି ମତେ ଦେଖିବାକୁ ଵ ଭଲ ଲାଗେନି ଆ ତ ମୁଁ ଯେ ତିକି ଦରକାର ସେତିକି ପରିମାଣ ନେଇଥିଲେି କିନ୍ତୁ ସେ ଯୋଉ କହିଲେ ନାହିଁ ଆହୁରି ଦର ଆହୁରି ଦରକାର ତ ସେମିତି ହେଇ ହେଇ ବହୁତି କଦର୍ଯ୍ୟ କରିଦେଲେ ତ ସେ ଭାବିଲେ କି ନା ମୁଁ କାଳେ ପଇସା ନେଇଯାଉଛି ତ ମୋ ଠୁ ନେଲେ ଜିନିଷ ଅଧିକ ନେଲେ ତଥାପି ମୋ ବାପା ଅ ମାନେ କହିଲେ ହଉଛି ଅଧିକ ହଉଛି କିନ୍ତୁ ନେଇଯା।
ଆପଣଙ୍କ ଆପଣଙ୍କ ନିଜ ଦୋକାନରେ ଆପଣ ଜିନିଷ ନେଇଥିଲେ?
ହଁ ଜିନିଷ ନିଜ
ଆପଣ ନିଜେ ତାକୁ। ଓହୋ ଆପଣ ନିଜେ ତ ନେଇଛନ୍ତି ତାହେଲେ ଆପଣ ଟିକେ ଅଧିକ କରି ନେଇଥିବେ।
ହଁ ନେଇଛି ଆଉ ଖୋପଡା ମଧ୍ୟ ହେଇଛି। ଆପଣ ଟିକେ ଯୋଉ ଉଲ୍ଲାସିତ ଅଛନ୍ତି ଆପଣ ଆପଣ ବ ବୋଧେ ପାଗ ଦେଖି ଟିକେ ଉଲ୍ହା ସିତ ଅଛନ୍ତି ବୋଧେ ଜୋସିଲା ଅଛନ୍ତି ଟିକେ। ଆପଣ ଟିକେ ଏମିତି ଜୋସରେ ଥାଆନ୍ତୁ ଆଉ ଟିକେ ହୋସରେ ବି ଥାନ୍ତୁ ଆ ନମସ୍କାର ରହୁଛି ଶୁଭ ସକାଳ।
ଜୟ ଜଗନ୍ନାଥ